କଣ କରୁଚୁ।
ଥିଲି ଆଉ ତୁ ବସିଥିଲି ତୁ?
ଏଇ ଅଛି ଯିିମରୁ ଆସିଲି ଆଉ।
ଓ ହୋ।
ବସିଥିଲି ଆଉ।
ଆଉ ତମ ସିଆଡେ ବର୍ଷା ହଉଚି?
ହଁ ବର୍ଷା ତ ସକାଳୁ ଲାଗିଯାଇଛି ଘରୁ ବାହାରି ହଉନାହିଁ ଜିମ୍ ଯାଇ ହଉନାହିଁ। ସକାଳ ଛଅଟା ବିଲା ବେଳୁ ଗରମ ମାନେ ବର୍ଷା ଏଡେ ଜୋରେ ହଉଚି। ରେନିକୋଟ ଆଣିିଚି ପିନ୍ଧିକି ଯିବ ବୋଲି ଆଉ। ଘରୁ କୁଆଡେ ବାହାରି ହଉନି ବାଧ୍ୟ ହେଇ କି ରେନିକୋଟ ନେଇକି ଆଇଲି ଗୋଟେ ଯାଇକି। ଜିମ୍ ରେ ଗୋଟେ ସୁଟ୍ ହଉଥିଲା ତ ଜି ସପ୍ତାହେ ନେଇ ଖାଲି ଏପଟ ସପଟ ହବା କଥା। ଏ ଜିମ୍ ରେ ଗୋଟେ ଆମର ଭିଡିଓ ସୁଟ୍ ଗୋଟେ ହଉଥିଲା ଜିମ୍ ରେ ରେନିକୋଟ୍ ଆନ୍ ନାହିଁ ହଇରାଣ ଗଲି ଗୋଟେ ରେନିକୋଟ୍ ନେଇକି ଆଇଲି କେତେଦିନି ପୁଣି ଲଘୁଚାପ ଗୁଡା ଆଜି ଆରମ୍ଭ ହେଲା ପୁଣି ଚାରି ତାରିଖରେ ଚାରି ତାରିଖ ତିନି ତାରଖରୁ ଆରମ୍ଭ ହେଲାଣି। ଏ ଲଗାତାର ବର୍ଷା ହବ ଏଇକା ଆଉ। ଆଉ କଉଦିନ ଛାଡ଼ିିବ ଠିକ ନାଇଁ ଘରୁ ବାହାରି ହଉନାହିଁ। କେତେ ଦିନ ଲଘୁଚାପ ଅଛି କେଜାଣି?
ହଁ ଏଇଟା ତ ବର୍ଷା ଟାଇମ୍ ସେଇଆ ହବ
ଆଉ ବର୍ଷା ଲାଗି ରହିଲେ କୁଆଡେ କଣ ଯିବୁ କୁଆଡେ ଯାଇ ହଉନାହିଁ ପରା।
ହଁ ଆଉ ଖାଇବା ସଇଲାନି?
ନାଇଁ ଖାଇନି କିଛି ଖାଇବା ଆଉ।
ଆଉ ରୋଷେଇ କଣ ହେଇଥିଲା ତମର ଆଜି?
ରୋଷେଇ କଣ ହେଇଥିଲା ହେଇଛି କଣ ମୁଁ ତ ଜିମ୍ ରୁ ଆଇଲା ବେଳକୁ ନେଇକି ଆଇଲି ବୁଟ, ମୁଗ, ରାଜମା ହେରିକା ସବୁ ନେଇକି ଆଇଚି। ବୋଉ କଣ କରିଥିବ ଖାଇବାକୁ ନାଇଁ ପରିବା ଖାଇବାକୁ ଆଉ ହଁ ଡାଇଟରେ ଅଛି ପା।
ଆଚ୍ଛା।
କଣ ସାଧା ହେଇଥିବ ବୋଧେ ଆଉ ଶନିବାର ନା ଆଜି। ଭାତ, ଡାଲି ଆଳୁ ଚଟଣୀ, ଶାଗ ଭଜା ଏଇରା ସବୁ ହେଇଥିବ ଆଉ ଆଁ ଆଉ ତୁ କଣ ଖାଇନୁ?
ନା ଖାଇନି ଆଉ ଖାଇବା ଆଉ ଟିକେ ପରେ ଆଉ।
କଣ ହେଇଚି ଖାଇବାକୁ?
ସେଇ ସାଧା ହେଇଥିବ?
ଆଉ ତ ବାପାଙ୍କ ଦେହ ଭଲ ହେଲା?
ହଁ ଭଲ ଅଛନ୍ତି।
ଆଉ ତ ମାମା ଦେହ ଭଲଅଛି?
ହଁ, ସମସ୍ତଙ୍କ ଦେହ ଭଲ ଅଛି ।ତମ ଘରେ?
ହଁ, ଆପାଙ୍କ ଦେହ ଏବେ ଭଲ ଅଛି। ବୋଉ ଦେହ ସେମିତି ଟିକେ ଟିକେ ଭଲ ଅଛି ଆଉ।
ଅ ହ।
ଆଉ, ଗୋଟେ ଯେ-ଏ-ଏ ଧରିିତ୍ରୀ କୁଆଡେ ଗଲା?
ସିଏ ଏଇ-ଇଠି ଫୋନ୍ ଦେଖୁଥିଲା ଅଇକା ଯାଇଚି, ବୋଧେ ଖାଇବାକୁ ନା କଣ?
ଆ ହଁ ହଁ। କଣ କରିବା ଆଉ। ଆଉ, ଷ୍ଟାଡିୟମ୍ ଆଡେ ଯାଇନୁ?
ହଁ, କାଲି ଯାଇଥିଲି ବା।
ଓହୋ! ଆଉ ରାନ୍ ଦେଇ ଆସିନି?
ହୁଁ, ରାନ୍ ଦେଇ ନା, ଆସିନି।
ଆଉ ରାନୀର ବାହାଘର ହେଲା। କହିଲ ନି? ବାହାଘର ଠିକ୍ ହେଇଗଲା।
ଛିଣ
ଆଉ, ତାର ବାହାଘର ଠିକ୍ ହେଲା କହିଲା ନାଇଁ। ନାଇଁ ନାଇଁ କ-କିଛି କହିଲା ନାଇଁ, ତା ବାହାଘର କଥା। ତା'ପରେ ଆ ମୋ ସାଙ୍ଗମାନେ କହୁଥିଲେ, ସକାଳେ କଣ? ହଁ, ତାଙ୍କର ପାଣି ଫାଣି ବୁହାଉଥିଲା ତା ବାହାଘରରେ ଟପ୍ ଫପ୍ ଆଇଥିଲା। ଟାଟା ଏସି ରେ ଆଉ, ଏ ବାନାହାଇ ଆଇଥିଲା ରୋଷେଇ କରିବାକୁ ଗ୍ୟାସ୍ ଫ୍ୟାସ୍ କଣ ସଟ୍ ହଉଥିଲା। ମୋର ସେ ସାଙ୍ଗଟା ଫୋନ୍ ମାରି କହୁଥିଲା। ଆ ମନଜ୍ ହାଇ କଣ ଡେକରସନ୍ ହେରିକା କରିଥିଲା?
ଅ ହ। ସେ ଉଁ।
। ଆଉ ମମି ପଡିଯାଇଥିଲି, ଆଇଲା ଲେଟରେ। ଖାଇବା ଇଏ କଣ ଅ ରୁଆ, ଡାଲମା, ଖଟା, ଖିରି, ବେସର, ଫେଶର ସବୁ ହେଇଥିଲା। ମନ୍ଦିରରେ ବାହାଘର ହେଇଥିଲା, ତାର ପା ଶିବ ମନ୍ଦିରରେ।
ହଁ, ହଁ ଆମର ଏଇ କଡେ ହେଇଥିଲା।
ହଁ, ତାର ବାହାଘର ସରିଗଲା ଭଲ ରେ ଭଲ ରେ ତ! ଏ କହିଲା ନାଇଁ, ସେ ମୋତେ! ତା'ପରେ ଫୋନ୍ ମାରିଥିଲା। ଆଉ କହିଲା ମୁଁ ବାହାଘର ହେଇ ଗଲା। ମୁଁ କହିପାଇଲି ନାହିଁ କାହାକୁ ସାଙ୍ଗମାନଙ୍କୁ। ଆଉ କେବେ ଗଲେ, ଦେଖାହବ, ଫିଷ୍ଟି ହବ, ଧରିତ୍ରୀ ବି କହୁଥିଲା ଫିଷ୍ଟି ହବା କଥା। ଆଉ, ଗୋଟାଏ ବ୍ୟାଚ୍ ନୁହଁ ସବୁ ଆମେ! ତରି ଚେମେଡି, ରାନ୍ନଦେଇ, ଗଗା
ହଁ। ହଁ, ଏପଟେ ସେପଟେ କାକୁ ଡାକିଛି। କାକୁ ଡାକିନି ହଁ। ହଁ, ହଁ।
ତାର ସ୍କୁଲ୍ ଟାଇମ୍ ନୁହଁ କିସେ।
ହଁ, ହଁ, ହଁ।
ରାନି ଏ ସ୍କୁଲ ଗଲାବେଳେ ଲଲିପପ୍ ଫିଲିପପ୍ ଲଲିପପ୍ ଖାଇ ଖାଇ ଯାଏ ଘରୁ। କହେ ଚକ୍ଲେଟେ ଖାଇକି ଯିବି। ଟଙ୍କା ଟା ନେଇକି ଯିବ। ତାକୁ, ଦେଖିଚି ତାକୁ। ବେଳେ ଗୋଟେ ବାଇଶ ଇଞ୍ଚିଆ ସାଇକେଲ ଚଲଉଥିଲା ରାନୀ। ଯେ ନବ ଉଜର ସାଇକେଲ ଥିଲା। ସେମତି ସାଇକେଲ ଚଲଉଥିଲା। ଆଉ, ମୁଁ ଦେଖଥିଲି, ତାକୁ କଲେଜ ଗଲା ବେଳେ କଣ ସ୍କୁଟର ଚଲେଇ କି ଯାଉଥିଲା? ଧରିତ୍ରି ତା ପଛରେ ବଇଥିଲା।
ହଁ ସବୁ ମନେ ଅଛି ତର ସବୁ ଦେଖିଛି।
ହଁ। ଆ ସେ ଯାଉଥିଲା ଏମିତି ସ୍କୁଲ ଗଲା ବେଳେ ମୁ ଦେଖିଛି। ବେଳେ ସାଇକେଲ ନେଇକି ଯାଆନ୍ତି କେତେବେଳେ ଚକ ଉଁ ଗଡ଼ାନ୍ତି। ଆ ଚେମ୍- ଚେମୀଡ଼ି ର ଗୋଡ ପାଏନି ସାଇକେଲ ଚଲେଇଲା ବେଳେ ପଡି ଯାଇଥିଲା ଗୋଟେ ବାଉଁଶ ବୁଦା ଭିତରେ ଆଉ।
ହଉ ଶିଖିନଥିଲେ ସେତେବେଳକୁ ଆଉ।
ହଁ। ଆ ଆଆ ଚେମିଡି ନୂଆ ସାଇକେଲ ଆଣିଲା ମୁଁ ତାକୁ କଇଲି ନେଇକି ସେ ନେଇକି ସାଇକେଲ୍ ଟାକୁ ନେଇକି ତା ଟା ତା ତାାକୁ ଘରଖି ଦେଇଛି ବଝ ବାପା କଟି କରିବ। ଆ ସାଇକଲ କେ ତାଜା ଉପରେ ରଖେ।
ସେରିକିତି ଦେଇଛି।
ହଁ ତାଜା ଉପରେଖି ଦେଇଛି ମୋ ବୋଉ ବାଡେଇବ ମାମା ବାଡେଇବ ଏ ତାଜା ଉପରେକ ଲେଇ ଦେଇଛି। ହ ଆ ଯେମିତି କହୁଥିଲା ତ ଆଡେ କଣ ମୋ ଷ୍ଟଲ ପକେଇବ ବୋଲି। ଏ ନରାତିରେ। ଟେ କୋଉଠେ ଅଛି କହୁଥିଲେ ଏେ ମୁମଟ ପକେଇବ ବୋଲି ବୁିଲ ହଁ ପକ୍କା ପକେଇଲେ ଭଲ ମୁମୋ ଭଲ ଚାଲିବ ଛକେରେ ଭଲରେ ସବୁଆଡେ ପ ଚାଲିବ।
ହଁ ପକେଇଲେ ଭଲ।
ଅଁ ଓ। ଆଉ ପକା ମୋମୋ ଛାଣିଛୁଣି ବିକିବ ଆଉ। ଆଉ ଦହି କଣ ମକା ବିକ୍ରି କରିବ କହୁଉଥିଲା।
ହଁ ମୁଁ କି ତ କିଛି ବିକ୍ରି ବିକ୍ରି କରିବିନି
ତୁ ମୁ ତୁ ଧରିତ୍ରୀ କହୁଥିଲା ମକା ବିକି ବୋଲି।
ହଁ।
ହଁ। ଆଉ ସେ ଯୋଉ ଉଁଁଁ ଗାଈ ଆଉ ଗୋଟେ ଗାଈତ୍ରୀ ମୋ ଠସାଙ୍ଗଟା। ସିଏ କଣ କହୁଥିଲା ବିକି ବୋଲି କଣ କହିଲ ଯଉ ଯଏ କହୁଥିଲା ବିକି ଶାବଳ ଫାବଳ ଉ କଟ ପଟରୁିକି ବୋଲି କହୁଥିଲା। ମୁଁ ତାକୁ କହିଲି ମତେ ତିିଶୁଳ ପାଖକୁ ପଳା ବଡ ଯାଇକି। ଗଡଛି ପାଲ ଫାଲ ପକେଇକି ସବୁ ହେଇଯିବ। ହଁ ନଡୁ ବରା ଫରା ଦୋକା ଛଣାଛଣି କରିବ ।
ତ ସମ ଖବର ରଖ
ହଁ ମୁଁ ସବୁ ଛକ ସବୁବେଳେ ବୁଲୁଛି ନା ଯେମତି ଯାଉଛି ଆଉଛି। ଆ ସେ ଦେଖୁ ସବୁବେଳେ ଆଉ କଣ। ଆଉ ଦେଖୁଛି ପକଉଛନ୍ତି ଯଟେ ଆଉ ଧରିତ୍ରୀ ମକା ଚାଷ କରୁଥିଲା କଣ ମକା ବେପାର କରୁଥିଲା ଏଇ ଯୋଉ ବାରମ କୋଡା ପ୍ଲପୁଡା। ମକାରେ ମୁଁ ଦେଖିଲା ବେଳଳେ ନେବୁ କରୁଛି ହ୍ୟାଲୋ। ହଁ ଯଉ ମକା ମକା କରୁଥିଲ ନା ଏ ଗୋରବ ସିଝେଇ ଚତେଇି।
ଲେଣ ତ।
ହଁ ହଁ। ଆଉ ମୁଁ ରନ୍ଧେଇ କହୁଥିଲି ମୁଁ କହିଲି ତଟେ ଆମର ଗୋଟେ ଦୋକାନ ଗୋଟେ ଫୋକାନ। ନହିଁ ଯୋଉ କଣ। ପକେଇବି ଏଠି ଅଣ୍ଡା ଫଣ୍ଡା ଛଡେଇ ହେଇବି କି ଆଉ ଛେଳି ଗଡ ବି କି। । ଗୋଟା କ କଲରା ଟା ଭଜା। ବିକିିବ। କହୁଥିଲା ବିକିିବ ଯେ ଭାଇ ବିକି ନେଇବାକୁ ବହୁତ ଦିନ ହେଲାଣି ସେ
ହଁ।
ହଁ ସେଇକଥା ମୁଁ କହୁଥିଲି। ଆ ରାନି ଦି ଭଲ ଅଛି। ଆସିନି ଘର ଆଡେ ବହୁତ ଦିନ ହେ ତାକୁ ନେଇକି ଆସିଲେ ଫିଷ୍ଟ ହବ। ଆଉ ଫିଷ୍ଟି ନାଇ ଖାଇ ଆଉ ଯିବା ଫିଷ୍ଟ ଗୋଟେ ହବ ଆଉ। ନହେଲେ ଭଲ ଲାଗିବନି। । କୋଉଦିନ ଗୋଟେ ନେଇକି ଯିବା। ଅ କଣ୍ଟଲପୁର ଆଡ଼େ ସେଠି ଖାଇ ପିଇ । ସିଆଡେ ଫିଷ୍ଟ ହବ ଖାଇକି ଆସିବ ଆଉ। ଗଗା, ରାନୀ, ଚେମେଡି, ଧଡି ମୁଁ, ବୋଉ ସବୁ ଯିବା ବୁଲିିବାଲି ଆସିବା ଆଉ। ହ୍ୟାଲୋ।
ହଁ ହଁ।
ହଁ। ଦେଖିଆ ଗୋଟେ କେତେବେଳଳେ ଯିବା ବୁଲି ବାଲି ଆସିବା ଆଉ। ଆଉ ତୁ ତୋ କଲେଜ ସବୁ କଲେଜ ସରିଗଲାଣି? ପଢାପଢ଼ି ତୋର କେମିତି ଚାଲିଚି? ଆରେ ସେ ଯୋଉ ସିଟି କଲେଜ ଯୋଉ ଯାଉଥିଲୁ ସେଟା ଭଲ କଲେଜ ଟା।କେ କେତେଟା କଣ ଅଛନ୍ତି? ଅ ଲେକ୍ଚର କେତେଟା କଣ ଲେକ୍ଚର ଅଛନ୍ତି? କଣ?
ହଁ ବିକିବ ଆରି ଭିତରେ ବିକିବ।
ଦେଖିଆ ଜିମ୍ ତଳେ କଣ ଗୋଟେ ବେପାର କରିବା ନା ।
ହଁ ହୁଁ। ଯିବା କେବେ ଆସିଲେ ଯଉଟେ ଯିବା ଆଉ।
ହଁ କେବେ ଗୋଟେ ଯିବା ଦେଖିଆ। ସେ ଆସୁ କେବେ ଆସିଲେ କେବେ ଗୋଟେ ଯିବା କେବେ? ନହେଲେ ନକୁଲୁ କହୁଥିଲା ଯାଇ କହୁଥିଲା ଯାଇନୁ ନା। ତୋର କଲେଜରେ କଣ ନେଇଥିଲୁ କଣ? ଆମର ତ ଆଇଟିଆଇ ରେ କଣ ନା କଣ ଯୋଉ ହଇରାଣ ସକାଳ ପାଞ୍ଚଟା ରୁ ଉଠିକି ଯିବୁ ଯେ କଲେଜ ଯେ ଛଅଟାରେ ଫିଙ୍ଗର ପ୍ରିଣ୍ଟ ଦବୁ।